ହାଲୋ। ହଁ।
କଣ କରୁଥିଲ କି?
କାଇଁ ଆସିଛୁ, ଏଇ ଯୋଉ ବିଲ ଆଡେ ଆସିଥିଲୁ, ଆଉ ଚାଷ ବାସ ତ ଚାଲିଛି ଆଉ।
ଓହୋ। ଗାଧେଇ ଖାଇଲଣି ନା ନାଇଁ?
ନା ଗାଧେଇ ଖାଇନୁ। ଚାଲିଚି ଚାଷ ବାସ ଏଇନା, କାଲି ମେଘ ପକେଇଥିଲା ରାତିରେ।
ତମ ଆଡ଼େ ବର୍ଷା ହଉଛି? କଣ?
ହଁ କାଲି ଯୋଉ ବର୍ଷା ହୋଇଛି ଜୋରରେ ଏଇ ଦି ଚାରି ଦିନ ହେଲା ହୋଉଛି ଆଉ।
ଆମ ଆଡେ ତ ବର୍ଷା ମୂଳରୁ ନାହିଁ, ମରୁଡିି ପଡିଯାଉଛି ବିଲ ବାଡି ଆଉ।
ଆମ ଆଡେ ହଉଛି ବର୍ଷା, ରଜ ଏବେ ଏବେ ଯାଇଛି। ସେ ରଜ ତିନି ଦିନି ଆଗ ପକେଇଛି।
ରଜ ଉତ୍ସବ ତ ସଇ ଲା ଏବେ। ଇଆ ପରେ ଆଉ କଣ ଆସୁଛି ମାନେ ପର୍ବପର୍ବାଣି?
ଶୀତଳ ଷଷ୍ଠୀ ବୋଲି ଗୋଟେ ପର୍ବ ଅଛି, ସେଇଟା ଆସୁଛି ଶିବ ପାର୍ବତୀଙ୍କର ବାହାଘର ହବ ଆଉ।
ଶୀତଷଷ୍ଠୀ ସେଇଟାରେ ତ ଶିବ ପାର୍ବତୀଙ୍କର ବାହାଘର ବୋଲି ମୁଁ ଶୁଣିଛି। ଆମ ଆଡ଼େ ସେଇ ପର୍ବଟା ପାଳନ କରାଯାଏ ତମ ଆଡ଼େ ପାଳନ କରାଯାଏ ନା ନାଇଁ?
ହଁ ଆମର ଏକରେ ସବୁ ଯେତେକ ଆମ ଗ୍ରାମର ଯୁବକମାନେ ସବୁ ଏକାଠି ହେଇ ସବୁଁ ମାନେ ଏକାଠି ହେଇ ଆମର ଯୋଉ ଶିବ ଠାକୁର ଯୋଉ ମେନ୍ ଆମର ଦି ଜଣ ବାପା ଜଣ ମା ହୁଅନ୍ତି ବାପା ମା ଶିବଙ୍କର ଜଣେ ବା ପା ମା ଆଉ ପାର୍ବତୀଙ୍କର ଜଣେ ବାପ ମା। ତାଙ୍କ ବିବାହ କରାଯାଏ ପରେ ଯେମିତି ଏ ପ୍ରକୃତରେ ଯେମିତି ବାହାଘର କରାଯାଏ ଆମର ସବୁବେଳେ ସେମିତି ପ୍ରତିବର୍ଷ ସେଇ ଶୀତଳଷଷ୍ଠୀ ଦିନ ଆମର ଯୁବକମାନେ ଯାଆନ୍ ନ୍ତି ଯାଇ ବାଜା ବାଣ ରୋସ୍ ରୋଷଣୀରେ ସବୁ ଆମ ଶିବ ଠାକୁରଙ୍କୁ ଆମ ଗ୍ରାମର ଏକ ଶିବ ମନ୍ଦିର ଅଛି। ସେଇ ଯୋଉ ଶିବ ମନ୍ଦିରକୁୁ ଯାଇ ସେଇଠି ବାହାଘର ହୋଇଥାଏ ବହୁତ ଧୁମଧାମରେ ବି ହୁଏ ଭୋ ଜି ଭାତ ସବୁ ଆୟୋଜନ କରାଯାଇଥାଏ ହୁଁ ଆଉ
ଜେ ଜେଷ୍ ଏଇଟା ତ ଜ୍ୟେଷ୍ଠ ମାସରେ ପାଳନ କରାଯାଏ।
ହଁ।
ଶୀତଳ ଷଷ୍ଠୀ ଏଇଟା ମାନେ ହଁ ଶିବ ପାର୍ବତୀଙ୍କର ବାହାଘର ହଁ ବାହାଘର ମହା ସମାରୋହରେ ଉତ୍ସବଟା ପାଳନ କରାଯାଏ।
ହଁ।
ନାଁ କଣ?
ଆଉ ହଁ। ଉଁ ତାପରେ ପରେ ଆଉ ଆସେ ହାରି ଆମର
ଶିବଙ୍କର ପିତା ଆମ ଏଇ ଯୋଉ ଇଏରେ ଶିବୁ ପାର୍ବତୀଙ୍କର ପିତା ଏବଂ ଶିବଙ୍କର ପିତା ମଧ୍ୟ ବି ନିର୍ବାଚନ କରାଯାଏ।
ହଁ।
ଖୁବ୍ ଆଡ଼ମ୍ବର ସହ ଏହା ଅନୁଷ୍ଠିତ ହୋଇଥାଏ। ବିବାହ ମାନେ ଏଇ ବିବାହଟା ଅନୁଷ୍ଠିତ ହୋଇଥାଏ।
ହଁ।
ଏହା ପରେ ପରେ ମାନେ ରସ ଶଣି କରି ଶିବ ପାର୍ବତୀଙ୍କୁ ନିଆଯାଏ ଏଇ ମାନେ ଏଇ ପୂଜାଟା କେବଳ ଶିବ ମନ୍ଦିରରେ ହିଁ ହୋଇଥାଏ ମାନେ ଅନୁଷ୍ଠିତ ହୋଇଥାଏ ଏଇ ଶୀତଳଷଷ୍ଠୀ।
ହଁ।
ଏଇଟା ଓଡିଶାରେ ବି ମଧ୍ୟ ବହୁତ ଜାଗାରେ ପ୍ରାୟ ଅଧାରୁୁ ଅଧିକ ଜାଗାରେ ଏଇ ଶୀତଳଷଷ୍ଠୀ ପାଳନ କରାଯାଏ।
ହଁ। ତାପରେ ପରେ ଆମ ତା ତାପରେ ପରେ କଣ ଆ ତମ ଆଡ଼େ ପର୍ବ ପାଳନ ଶୁଣାଯାଏ?
ଆମ ଆଡ଼େ?
ହଁ।
ଆମ ଆଡ଼େ ତ ଏବେ ତ ସେଇ ଶୀତଳ ଷଷ୍ଠୀ ପାଳନ କରାଯିବ ପୁଅ ଝିଅଙ୍କୁ ବାହାଘର ଅଁ କରିବା ଭଳି ଶିବଙ୍କ ଦ୍ଵାରା ପିତା ଓ ପିତା ରୂପେ ପାର୍ବତୀଙ୍କର ପିତା ରୂପେ ଜଣେ ଜଣେ ପ୍ରତିନିଧି ବାଛେଇ ଆ ବା ମାନେ ଏଁ ପ୍ରତିନିଧି କି ବାଛନ୍ତି।
ହଁ।
ପ୍ରତିନିଧି ବାଛି
ହୁଁ।
ତାପରେ ବାହାଘର ସମ୍ପନ୍ନ କରାଯାଇଥାଏ ମାନେ ଯେମିତି ଇଁ ମାନେ ପ୍ରକୃତରେ ହଁ ଯେମିତି ସତରେ ବାହାଘର ହୋଇଥିଏ ପ୍ରକୃତରେ ମାନେ ବେଦୀ ତିଆରି କରି ଯଜ୍ଞ କରି ହୋମ କରି କରିଥାନ୍ତି। ସେଇଭଳି ଭାବରେ କରିଥାନ୍ତି, ମାନେ ବାହାଘର ଟାକୁ ସମ୍ପନ୍ନ କରିଥାନ୍ତି।
ହଁ।
ବାହାଘର ପୂର୍ବରୁ ମଧ୍ୟ ନିର୍ବନ୍ଧ ଯେମିତି ହୋଇଥାଏ, ମାନେ ଆମ ମାନଙ୍କର ମାନେ ଲୋକମାନଙ୍କର
ହଁ।
ସେଇଭଳି ଭାବେ ଶୀତଳ ଷଷ୍ଠୀରେ ମଧ୍ୟ ବି ବାହାଘର ପୂର୍ବରୁ ନିର୍ବନ୍ଧ ହୋଇଥାଏ।
ହଁ।
କନ୍ୟା ଘରକୁ ଶିବ ବର ବେଶ ହୋଇ ମହା ଆଡମ୍ବରରେ ଯାଉଛନ୍ତି।
ହଁ।
ଏହି ବିବାହ ଶୀତଳଷଷ୍ଠୀ ଦିନ ହିଁ କରାଯାଇଥାଏ।
ହୁଁ।
ଏହା ପରେ ଗାଁ ରେ ସମସ୍ତଙ୍କ ଘରେ ଭୋଗ ଖାଇ ଶିବ ମ ଶିବ ପାର୍ବତୀ ମନ୍ଦିରକୁ ଫେରିଥାନ୍ତି।
ହୁଁ।
ଏହି ବିବାହ ଶୀତଳ ଷଷ୍ଠୀ ଦିନ ହିଁ କରାଯାଏ। ପଶ୍ଚିମ ଓଡିଶାରେ ଏଇ ଉତ୍ସବ ମାନେ ବଡ ଧୁମଧାମ୍ ରେ ପାଳନ କରାଯାଇଥାଏ। ପଶ୍ଚିମ ଓଡିଶା ବୋଲି ସମ୍ବଲପୁର ଆଡେ ଏହାକୁ ମାନେ ଭଲସେ ପାଳନ କରାଯାଇଥାଏ ଆଉ।
ହୁଁ।
ଆମ ପୁରୀ ଜିଲ୍ଲାର ତ ବ୍ରାହ୍ମଣଶଳ ଶାସନ ମାନଙ୍କରେ ଖୁବ ଆଡମ୍ବରରେ ଏଇ ଉତ୍ସବ ପାଳନ କରାଯାଏ। ପ୍ରତି ଶାସନରେ ଥିବା ଶିବ ମନ୍ଦିରରୁ
ହୁଁ।
ଶିବ ପାର୍ବତୀ ବିମାନରେ ଏକାଠି ସମସ୍ତଙ୍କ ପିଣ୍ଡାରେ ଭୋଗ ଖାଇ ମନ୍ଦିରକୁ ଫେରିଥାନ୍ତି ଶିବ ପାର୍ବତୀ।
ଅଁ।
ଷୋଳ ଶାସନରେ ଏହି ଦିନ ମହାଦେବଙ୍କ ଆଗରେ ବାଣ ଯାତ୍ରା ହୋଇଥାଏ। ରାତି ସାରା ଶୂନ୍ୟ ଚକ୍ର କାଠ ଚକ୍ର ଗଡମ୍ବା ତାଳ ଫଟକା ଝୁର୍ଝୁରି କୁମ୍ପି ଏଇ ପ୍ରକାର ମାନେ ନା ନାନା ପ୍ରକାରର ଅ ମାନେ ବାଣ ଫୋଟକା ମଧ୍ୟ ବି ଫଟେଇଥାନ୍ତି।
ହଁ। ଆଉ
କଣ?
ଆଉ ମୁଁ କଣ ଶୁଣିଲି ଆପଣଙ୍କ ଆଡେ କଣ ହଉଚି ଏବେ ଖେଳ।
ଆ ଏଇ ଖେଳ ତ ଖରା ଦିନ ତ ମୁଁ କହୁଚି ମରୁଡି ପଡୁଚି ଆମ ଆଡେ। ଖେଳ ମାନେ ଯେଉଁଠି ମାଟି ଫାଟି ଯାଉଛି ସେଇଠି ଆଉ ଲୋକ କଣ ଖେଳ ଖେଳିବେ?
ଅଁ। ତଥାପି ଚାଲିଥିଲା ଏବେ ତମର କଣ ପ୍ରସିଦ୍ଧ ଖେଳ ଗୋଟେ ଚାଲିଥିଲା ତମର ଏବେ।
ଏମିତି ପ୍ରସିଦ୍ଧ ଖେଳ ବୋଲି କିଛି ନାହିଁ। ଯୋଉମାନେ ଯୋଉ ଋତୁ ଅନୁସାରେ ନେଇକି ଖେଳ ହୁଏ। ଏବେ ତ ଗ୍ରୀଷ୍ମ ଋତୁ ମାନେ ଖଟ ଖରା ଏମିତି ମାନେ ହଉଚି ଯେ କହିବାର କଥା ନାହିଁ।
ତଥାପି କୁଆଡେ ଆମର ଏକରେ ତଥାପି ଖେଳୁଛନ୍ତି। ଆମର ବି ଏକରେ ତ ତଥାପି ଖେଳୁଛନ୍ତି ପିଲା ଯାଇଁକି।
ଆଉ ତମ ଆଡେ ତ କହୁଚ ତମ ବର୍ଷା ହଉଚି। ଆମ ଆଡେ ବର୍ଷା ନାହିଁ କିଛି ନାହିଁ ମରୁଡି ପଡୁଚି ଯୁଆଡେ ଖେଳ ହବ କେମିତି କହୁନ ଖରା ବେଳେ। ଖେଳ ଟା ତ ଚାରିଟା ବେଳ କୁ ଆରମ୍ଭ ହବ ନା ନାଇଁ।
ହଁ।
ସାତୁଟା ବେଳେ ତ ଖରା ଯାଉଛି ଆଉ ଚାରିଟା ବେଳେ କଣ ଖେଳିବେ ପିଲା।
ନ୍ତୁ ଆମର ଏଠି ସାଢେ ତିନିଟାରୁ ପିଲା ହଁ ମାନେ ଦୋ ଦଉ ଖରା ହଉଥିବ ଆମର ଏଇକରେ ତଥାପି ବି ଯାଇଥିବେ ଛୁଆ ଖେଳିବାକୁ ସେ ଖରାରେ ବି ସିଏ ବର୍ଷା ଆମର ଏଠି ରାତି ଟାଇମରେ ହଉଛି।
ବର୍ଷା ହୋଉଚି ଇଆଡେ ଚଳିଯିବ। ଆଉ ଏଟା ତ ମାନେ ଆସ ମାନେ ଶୀତଳଷଷ୍ଠୀ ଯୋଉ କହୁଥିଲ
ହଁ।
ଯେ ଏଟା ଜେଷ୍ଠ ମାସ ଶୁକ୍ଳ ପକ୍ଷ ଆଉଟ୍ ପଞ୍ଚମୀ ତିଥିରେ ମାନେ ପାଳନ କରାଯାଏ। ଶିବ ଏଇ ଯୋଉ ଶିବଙ୍କର ମାତା ପାର୍ବତୀଙ୍କର ପାର୍ବତୀଙ୍କ ସହିତ ବା ବିବାହ ସମ୍ପନ୍ନ କରିଥିଲେ।
ହୁଁ।
ଏଇ ବିବାହ ଉତ୍ସବ ନିମନ୍ତେ ଭଗବାନ ଶିବଙ୍କୁ କୈଳାଶରୁ ମାନେ ଦଖ୍ୟାଳୟ ଯିବାକୁ ପଡିଥିଲା। ଏହାର ପରଦିନ ଅର୍ଥାତ ମାନେ ଷଷ୍ଠୀ ତିଥିରେ ସେ ମାତା ପାର୍ବତୀଙ୍କ ସହିତ କୈଳାସକୁ ଫେରିଥିଲେ।
ହଁ।
ସେଇ ପୌରାଣିକ ମାନେ ସ୍ମୃତିକୁ ମନେ ପକାଇ ହିନ୍ଦୁ ମାନେ ଶି ତଳଷଷ୍ଠୀ ଉତ୍ସବ ପାଳନ କରିଥାନ୍ତି। ଆମ ସମାଜରେ ଏ ମାନେ ଚଳିତ ବିବାହ ଉତ୍ସବ ପରି ସମସ୍ତ ବିଧିବିଧାନ ସହିତ ଶିବ ପାର୍ବତୀଙ୍କର ବିବାହ ହୋ ହୋଇଥାଏ।
ଏ ତଥାବି ଏରା ଧୀରେ ଧୀରେ ଲୋପ ପାଇବାକୁ ଲାଗିଲାଣି ସବୁ ଧୀରେ ଧୀରେ ଆଉ ଏତେ ଆଗ ଭଳି ଏତେ ଆଗ୍ରହ ସହିତ ପିଲାମାନେ କି ଲୋକମାନେ ଆଉ ସେ ଯେଉଁ ପୁ ପୁରାଣ ପୋଥିକୁ ଏତେ ଆଗ୍ରହ ରୂପେ ଆଉ ପାଳନ କରୁନାହାନ୍ତି।
ହୁଁ ଶୀତଳ ଷଷ୍ଠୀ କିନ୍ତୁ ଉତ୍ସ ଶୀତଳ ଷଷ୍ଠୀ ଉତ୍ସବ ଟା ଓଡିଶାର ମାନେ ବେଶୀ ଜଣାଶୁଣା ପର୍ବ।
ହଁ।
ମାନେ ଏହା ଲୋକନାଥ ଆଉ ମାନେ ସମ୍ବଲପୁରର ଲୋକନାଥ ବାଲେଶ୍ଵର ମାନେ ଏଇ ମାନିକା ଜାଗାରେ ମାନେ ଆଦିବାସୀ ଏରିଆରେ ଅଧିକ ପାଳନ କରାଯାଏ ଏଇ ଯୋଉ ଶୀତଳ ସଷ୍ ଠି
ହଁ।
ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଯୋଉଠି ମାନେ ଶିବ ଠାକୁରଙ୍କର ପୂଜା କରାଯାଏ ସେଇ ଜାଗାରେ ହିଁ ଶୀତଳ ଷଷ୍ଠୀ କରାଯାଏ। ଅନ୍ୟ କୋଉଠି କରାଯାଏନି।
ହଁ।
ନା କଣ ଆଉ କଣ?
ଆଉ କଣ କହିବୁ ଆମ ଆଡେ ତ ସେମିତି ପାଳନ କରାଯାଉଛି ଆଉ ଶୀତଳ ଷଷ୍ଠୀ।
ଆଛା। ଆଉ ଖିଆ ପିଆ ସରିଲାଣି?
ହଁ।
ଓଠ ସକାଳୁ ଖାଇ ଦେଇଥିଲ ବୋଧେ ବିଲକୁ ଯିବା ପୂର୍ବରୁ ଖାଇକି ଯାଇଥିଲ ବିଲକୁ? କାମ କରିବା ପାଇଁ ନା କଣ?
ହଁ ଯାଇଛୁ ଏବେ ନା ଆସିଲାଣି ଆମର ଲଙ୍ଗଳ ଆସିଲାଣି ସେ ଅଛି ସେ ଆମର
ବିଲ ଚାଷ ଚୁଶି କ ମାନେ ଲଙ୍ଗଳ ବୋଲି ମାନେ ଗାଡିର ଲଙ୍ଗଳ ନା ବଳଦ
ନାଇଁ ନାଇଁ ବଳଦ ବଳଦ ଯୋଉ ଇସ ଯୋଉ ଟଣା ଯାଉଛି ସେଟା ଜଣେ ଧରି ଯାଉଛନ୍ତି ଆମର ଯାହାର ବଳଦ ଅଛି ସେ ଧରିକି ଆଉଛନ୍ତି ଏନା ଆମର ପାଣି ମଡା ଯାଉଛି ଗୋଟେ ପୋଖରୀକୁ କାଟିକି। ସେ ପାଣି ପୁରା ହେଲା ପରେ ଯାଇକି ସେ ନଙ୍ଗଳ ଠିଆ ହେଇଛି ଏଇଠି ବୁଲା ହବ।
ପାଣି ପୁରା ହେଲେ ମାଟି ଟିକେ ନରମ ହେଲେ ତାପରେ ଯାଇକି ଲଙ୍ଗଳ କଟିବ ଉଁ, ମାଟି ଆଉ ନହେଲେ ନାହିଁ ହାଡ୍ ଥିଲେ କୁଆଡେ କାଟିବ।
ହଁ।
ବ- କୁ ବଳଦକୁ ବି କଷ୍ଟ ତୋମକୁ ବି କଷ୍ଟ ହବ।
ଅଁ,
ଆ, ହଉ ଯା କଣ କରିବ, ରହୁଚି ଆଉ।
ହଉ।
ହଉ, ନା ଆଉ କଣ କହିବ କି?